ହାଲୋ ହଁ। ହଁ କୁହ।
ତମେ କଲ କରିଚ ପରା।
ହଁ କହୁନ?
କଣ କରୁଚ?
ଏଇଠି ଶୋଇଛି ଆଉ ତମେ କଣ କରୁଛ।
ମୁଁ ଏଇ ବସିଛି ଆଉ ଆମ। ଏପଟେ ତ ବହୁତ ଜୋରେ ଖରା ହଉଛି। ବସିଛି ଆଉ ତମ ସେପଟେ ଖରା ହଉଛି ନା ନା ବର୍ଷା ହେଲାଣି।
ଏ ଆମର ଫନି
ଆଉ ତମର ରଜ ସେପଟେ କେମିତି କଣ ହେଲା। ହଁ ଖାଇବାପିଇବା ସରୀ ଫୁଲାଣିଆ ଆଉ
ହଁ ରଜ ଆମର। ହଁ ବହୁତ ଭଲ ହେଇଥିଲା।
ହୁଁ।
ଆମର ରଜ କେମିତି କଣ ହେଇଥିଲା?
ଆମରତ ରଜ ଏଠି। ଏଠି ପୁରାମାନେ ଆମର ଏଥର ରଜ କଣ କହିଲ ସବୁ ବର୍ଷ ଆମର ରଜ ହୁଏ ପୁରା ଭଲ ସେ ପାଳନ ହୁଏ ଆମ ଗାଁରେ।
ହଁ।
ଏଥର ହଉଛି ପଚିଶିବର୍ଷ ପୁରିଲାତ ଯୋଉ ରଜ ମଉଜ ସବୁ ବର୍ଷ ବନାଯାଏ। ତ ଏବର୍ଷ ପଚିଶିବର୍ଷ ପୁରିଲା ରଜ ମଉଜକୁ ତ ଆମ ଗାଁରେ ନା କଣ କହିଲ ମାନେ ବହୁତ ବଡଆକାରରେ ପୁରା ମାନେ ମେଳା ଟାଇପର କରିଥିଲେ ଆଉ ମାନେ ଆମର ଗାଁରେ ଯେତିକ ବନ୍ଧୁ ବାନ୍ଧବ ତା। ତାପରେ ଝିଅ ଝିଆଣୀ ଯିଏ ସବୁ ଅଛନ୍ତି ସମସ୍ତଙ୍କୁ ଡାକିଥିଲେ ସବୁବହୁତ ସାରା ଲୋକ ଆସିଥିଲେ। ହେଲେ ଆଉ ପାଖ ଗାଁରୁବି ବହୁତ ସାରା ଲୋକ ସବୁ ଆସିଥିଲେ ଦେଖିବାପାଇଁ ଆଉ ବହୁତସାରା କଣ କହିଲ ଷ୍ଟଲ ବି ପଡିଥିଲା ଦୋକା। କଣ ଯେମିତି ମାନେ ଟେସନାରୀ ଜିନିଷ କି ଜୁଏଲାରୀବାଲା ଏମିତି ସବୁ ପଡିଥିଲା ଆଉ ଖାଇବା ଷ୍ଟଲ ବି ପଡିଥିଲା ଆଉ ପିଠା ପଣା ମିଠା ଏମିତି ସବୁ ବହୁତ ସାରା ହେଇଥିଲା ଆଉ।
ଆଚ୍ଛା।
ହୁଁ ଆଉ ହେଲେ ତମସେପଟେ ରଜ କେମିତି ପାଳନକଲ।
ହଁ ଆମ ପଟରେବି ଭଲ ହେଇଆସିଥିଲା।
ଭଲମାନେ କଣ ହେଇଥିଲା।
ଆମର ଆମଗାଁରେ ଏତେଭଲ ହୁଏନି କିନ୍ତୁ ଆମ ପାଖଗାଁରେ ସବୁ ଭଲ ହୁଏ। ସେଠି ସବୁ ହେଇଥିଲା ଆ ଏମତି ନର୍ମାଲମଖରେ ହେଇଥିଲା ଦୋଳି ଫୋଳି ପଡିଥିଲା ଏମତି ଛୋଟ ଛୁଆ ଯାଆନ୍ତି ଖେ ଖେଳ ପାଇଁ ଆଉ।
ହୁଁ ତମେ କନ୍ ଦୋଳି ଖେଳନି କି?
ନାଇ ମୋର ବାନ୍ତି ହୁଏ।
ଓହୋ ଆଉ ହଉଛି ନାଇଁ ଆମର କଣ କହିଲ ମାନେ ଝିଅ ମାନଙ୍କ ପାଇଁ ତ ତମେ ଜାଣିଥିବ ରଜ ଟା ପୁରା ତାଙ୍କ ପାଇଁ ହିଁ ସ୍ପେସିଆଲି। ଆଉ ଆମର ସବୁ ଆମର ସବୁ ଯୋଉମାନେ ବି ଝିଅ ମାନେ ଥାଆନ୍ତି କିଛି ବି କାମ କରିବେନି ମା ମାନେ ସେଦିନ କିଛି କାମ କରିବାକୁ ହିଁ ଦେବେନି ମାନେ ରଜ ତିନି ଦିନ ତା ପୂର୍ବ ଦିନଠୁ ହିଁ ମାନେ କଣ ସଜବାଜ ଷ୍ଟାର୍ଟ ହେଇଯାଏ ନା ଆଉ ସେବେଠୁ ପୁର ତୁମେ କିଛି କାମ କରିବନି ପୁରା ମାନେ ଅଳତା ମେହେନ୍ଦୀ ପୁରା ସଜବାଜ ସବୁ ଷ୍ଟେସନାରୀ ଫେସନାରୀ ଆଣିକି ସଜବାଜ ଯ ପାଇଁ ତମେ ସବୁ ପୁରା ରେଡି ରେଟା ହଉଥିବ ଆଉ। ରଜରେ ତିନି ଦିନ ଆମେ ପ ଆମ ଗାଁ ରେ ତ ଏତେ ବଢିଆ ମେଳା ଭଳିଆ ହଉଥିଲା ସେଠି ଆମେ ତ ବୁଲିଲୁ ଯାହା। ଆଉ ଆମ ପାଖରେ ଦଶ ପନ୍ଦରଟା ଦଶ ପନ୍ଦରଟା ଖଣ୍ଡେ ଗାଁ କଣ କହିଲ ସେଠି ବି ସେମିତି ରଜ ମଉଜ ବନାଯାଏ ଆଉ ଏଇଥର ବି ନା କଣ କହିଲ ଗତ ବର୍ଷ ଯେତେ ବି ହୁଏ ମୁଁ ଦେଖିଛି। ଏଇଥର ଟିକେ ଅଭିବାସ ସବୁଠୁ ଭଲ ହେଇଥିଲା। ଆଉ ଆମେ ସେପଟେ ବି ଗଲୁ ବୁଲିବା ପାଇଁ ସବୁ ଗାଡିରେ ଧରିକି ଯାଇଥିଲୁ ଆମେ ଚାରି ପାଞ୍ଚ ଜଣ ସାଙ୍ଗ ଛୁଆ ସ୍କୁଲ ିକି ଯାଇଥିଲୁ ବୁଲିଲୁ ଏମିତି ଖିଆ ପିଆ ହେଲା ଆଉ।
ଆଚ୍ଛା ଆଉ। ସେଥିର ପାଇଁ କଣ ପ୍ଲାନିଂ ଅଛି।
କହୁଥି ଭାଇ।
ରଥଯାତ୍ରା ପାଇଁ।
ରଥଯାତ୍ରା ପାଇଁ କଣ ପ୍ଲାନିଂ ରଥଯାତ୍ରା ତ ଆମ ଗାଁରେ ତ ବହୁତ ମାନେ ପୁରୁଣା ରଥ ତଥା ବି ଦଶ ପନ୍ଦର ବର୍ଷ ହେଲାଣି କଲେଣି ରଥଯାତ୍ରା। ମାନେ ଫାଷ୍ଟ କଣ? ବା ଆମେ ଯେତେବେଳେ ଛୁଆ ହେଇଥିଲୁ ସେତେବେଳେ ଷ୍ଟାର୍ଟ କରିଥିଲେ ଛୋଟ ଛୋଟ ଛୁଆ ମାନେ ହିଁ। ଷ୍ଟାର୍ଟ କରିଥିଲେ ରଥଯାତ୍ରା ତ ଧୀରେ ଧୀରେ ସେ ତା ଧୀରେ ଧୀରେ ଟିକେ ବଡ ରଥ ହଉ କ ବଡ ଲୋକ ମାନ ବି ଛୁଆଙ୍କ ସହିତ ମିଶିଲେ ଆଉ ତାପରେ ଏବେ ନା ଆମର ପୁରୀରୁ ଯୋଉ ନୁହେଁ। ଯୋଉ ଠାକୁରଙ୍କ ରଥ ନ ନବକଳେବର ହୁଏନି
ହୁଁ
ତ ନବୁ କଳେ ବର ପାଇଁ ଆମ ଗାଁ ର ହିଁ ଯୋଉ ନିମ କାଠ ଯୋଉ ଯାଏ ଯୋଉ ଦାରୁ ଯୋଉ ଯାଏ ତ ସେଇଟା ପାଇଁ ଗୋଟେ ଗଛ ଆମ ଗାଁ ରେ ଥିଲା ତ ସେଟାକୁ ନବା ପାଇଁ ଯେତେବେଳେ ଆସିଲେ ସେତେବେଳେ ହିଁ ଠାକୁରଙ୍କୁ ସେ ଯୋଉ ବଡ ପଣ୍ଡା ଯିଏ ଆସନ୍ତି ଏ ପୂଜା ପୂଜା କରିକି ପୁରା ଗୋଟେ ସପ୍ତାହ ପାଖାପାଖି ପୂଜା ପୂଜା କରିକି ନେଲେ। ଯୋଉ ଦାରୁ ନେଇକି ଗଲେ ତ ସେତେବେଳେ ହିଁ ତାଙ୍କୁ ସ୍ୱପ୍ନ ହେଇଥିଲା କି ଆମର ଏଇଠି ଜଗନ୍ନାଥଙ୍କ ମନ୍ଦିର ହବ ବୋଲି ତ। ଅ ଏଠି ଆମର ଜଗନ୍ନାଥ ମନ୍ଦିର ହେଇ। ଇ ଗଲାଣି ତିନି ବର୍ଷ ପାଖାପାଖି ହବ। ଆଉ ତ ଆମ। ରଥ ବି ପୁରା ବଡ ହଉଛି ଏଥର ପୁରା ବହୁତ ବଡ ମନ୍ଦିର ଆମର ପୁରା ହେଇଛି ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ପୁରା ବିରାଟ ବଡ ମନ୍ଦିର ଅଛି ରଥଯାତ୍ରା ବି ତ ବଢିଆ ସେ ହବ ସବୁ ବର୍ଷ ହୁଏ ଏବେ ଟିକେ ମନ୍ଦିର ହେଲା ପରେ ଆହୁରି ଟିକେ ଅଧିକ ବଡ ଆକାର ରେ କରୁଛନ୍ତି ଆଉ।
ଆଚ୍ଛା।
ସୁନ ଆମ ଗାଁ ରଥ ଦେଖିକି ଯିବ ପୁରା ବଢିଆ ମାନେ ମେଳା ଟାଇପ ର ବି ପଡିବ ସବୁ ଜିନିଷ ପତ୍ର ହଉ କି ଯାହାବି ସବୁ ପଡିବ ଖାଇବା ଫାଇବା ବି ସବୁ ଚାଟ ଗୁପ ଚୁପ୍ ତାପରେ ବାରମଜା ଆଇସ୍କ୍ରିମ୍ ଏମିତି। ସବୁ ବହୁତ ସାରା ପଡୁଛି ଆଉ ମେଳା ବି ହବ ସେଇଭଳିଆ ଜିନିଷ ପତ୍ର ଷ୍ଟେସନାରୀ ଝିଅ ପିଲାଙ୍କର ହଉ କି କଣ ଆଉ କିଣିପାରିବ।
ହଉ ଯିବା ଆଉ ଯିବା ଆଉ ବୁଲିକି ଆସିବା ଆଉ।
ହଁ ଆସ କେବେ ଆଉ। ରଥଯାତ୍ରା ବେଳକୁ ଆସ।
ହଁ ତମକୁ କଣ ଭଲ ଲାଗେ ଖାଇବା ପାଇଁ ସବୁ।
ମତେ ସବୁ ଭଲ ଲାଗେ ଖାଇବା ପାଇଁ। ତମକୁ କଣ ଭଲ ଲାଗେ ତମକୁ କଣ ରୋଷେଇ କରି ଆସେ। କଣ କହିଲ।
ବନେଇବା ପାଇଁ କଣ ଭଲ ଲାଗେ।
ମତେ ରୋଷେଇ ଆସେନି ତମକୁ ଆସେ।
ହଁ ମୁଁ ତ ସବୁ କରିଦିଏ।
କଣ ରୋଷେଇ କରିବାର ଭଲ ତମେ।
ସବୁ କରିବାରେ ଖାଇଲେ ସିନା କହିବ କୋଉଟା ବେଷ୍ଟ ସବୁଠୁ କରିବାରେ।
କଣ ବନାଅ ତମେ ଭଲ ସେ ସେଇଟା- କୁହ କଣ ରେସିପି ଗୋଟେ ସେୟାର କର କେମିତି ବନାଅ।
କଉ ରେସିପି ଶୁଣିବ କୁହ।
ଯୋଉଟା ବି ତମେ ବେଷ୍ଟ ବନାଅ ବୋଲି ଲୋକ କୁହନ୍ତି ଖାଇକି ସେଇଟା ଶୁଣାଅ
ତ ଭଲ କରେ ସବୁ ଭଲ। ଆଇଁଷ ଟା ଟିକେ ବେଶୀ ଭଲ କରେ ଆଉ।
ହଁ ଆଇଁଷରେ କଣ ବେଶୀ ଭଲ କର?
ଆଇଁଷ ଦି ଟା ଯାଙ୍କ ମାଛ ହଉ କିମ୍ବା। ଚିକେନ ହଉ ଭଲ କରେ ଆଉ।
ମଟନ ଖାଅ ନାଇଁ କି ତମେ?
ନାଇ।
ହ ମଟନ କେବେ ବନେଇନ ନା କଣ?
ମୁଁ ଖା ଏନି ମୋତେ କିନ୍ତୁ ହୁଏ ତ ବନାଇବି ନାହିଁ ମୁଁ ଘରେ ବୋଉ ବନେଇ ଦିଅନ୍ତିି। ମୁଁ ଖାଇନି ତାପରେ ମତେ ତା ବାସ୍ନା ଟା ଗୋଟେ କେମିତି ଅଜବ ହୁଏ।
ହୁଁ ଖାଅନି ନା। ନାଇଁ ମଟନ ତ ସବୁ ଲୋକ ବହୁତ ଭଲ ପାଆନ୍ତି ନା ମତେ ତ ମଟନ ଟା ମୋର ବହୁତ ଫେବରେଟ ମୁଁ କହିଲି ତମେ ସେଇ ହୁଁ।
ଆଉ ତାଲେ କେବେ ଆସ ବନେଇକି ଦବା ଖାଇବ ଆଉ।
ହଉ ହଉ ଯିବା ଆଉ ଆମ ତ ଏବେ ତ ଅଛି ଏବେ ତ ଟିକେ ମାନେ କ୍ଲାସ ଫ୍ଲାସ ହବ ଆମର ଏପଟେ ଛୁଟି ହେଲେ ଫେଣ୍ଡ କେବେ ଯିବି ଆଉ।
ହଉ ଠିକ
ତମେ ହେତମେ ଏବେ କଁଅ କରୁ ପଢୁଚନା ପଢା ସଇଲାଣିି।
ସନ କମ୍ପ୍ଲିଟ ହୋଇସାଇଲାଣି ।
ହୁଁ ହୁଁ କେବେ ହେଲା କମ୍ପ୍ଲିଟ।
ୱା ନେରେ ଏଇଗଲା।
ଉ ହୁଁ ଆଉ ତମର ଅନର୍ସ କଣ ଥିଲା?
ଇଂଲିଶ।
ଇଂଲିଶ ।
ତମେ ଏବେ କଣ ପଡୁଛ?
ଓ ମୁଁ ଏବେ ପ୍ଲୁସ ଥ୍ରୀ ପଡୁଚି ଆଉ। ତମେ ହେଲେ କଣ କଇ ଲୋ ତମର କୋଉଠି କଲେଜ ଥିଲା?
ଆମର ବରପଦା।
ନାଇଁ ତମର ବି କେଉଁଝର ଜିଲ୍ଲା ବୋଧେ ନା କଣ?
ହଁଅ। ତମର କୋଉଟିକି?
ଆମର ଏପଟେ ଭଦ୍ରକ ସାଇଡ ଟିକେ।
ଆଚ୍ଛା ତମେ କୋଉ କଲେଜରେ ପଡ ଅ?
ତମର ଏଇଠି ପାଖରେ ଆମ ଘର ପାଖରେ ଅଛି ଦି କିଲୋମିଟର ପାଖରେ ଗୋଟେ କଲେଜ ଅଛି ଆଉ ସେଇଠି ମୁଁ ପଢେ ଘର ପାଖରେ ତ ସାଇକେଲରେ ପଳାଏ ଏମିତିରେ ବି ହଁ ସାଇକେଲରେ ଯାଏ କେତେବେଳେ ଘରେ ନେଇକି ବି ଛାଡି ଦିଅନ୍ତି କଲେଜ। ଜ ଏମତି ଆ ଆମର ଏଠି ଗାଡି ପାଡି ବି ଚାଲୁଛି ଗାଡିରେ ବି ବସ୍
କଲେଜ ମାନେ କଲେଜ ନା କଣ?
କଲେଜ ନା ଆ କଣ କଲେଜ ନା ମୋର ଏତେଟା ମାନେ ପାଟିକୁ ଆସୁନି? ତା ଉପରେ କହିବି ଆଉ।
ହ ତାଲେ କ ଅଂ କର। ତୁ ପରେ କେତେବେଳେ କଲ୍ କରିବେକଥା ହେବା ଆଉ।
ହଉ ଠିକ ଅଛି।
ହଉ ଟିକ ଅଚୀ।